ହାଲୋ ଆଜ୍ଞା ନମସ୍କାର।
ଆଜ୍ଞା ନମସ୍କାର କଣ କରୁଛନ୍ତି?
ଏଇଠି ଶୋଇଚି ଆଉ।
ଆଉ ଖାଇବା ପିଇବା ସାରିଲାଣି?
ଆଜ୍ଞା ଆଗ୍
କଣ ଖାଇଛନ୍ତି?
ପଖାଳ ଦହିବରା ଆଳୁଦମ୍‌ ଭେଣ୍ଡି ଭଜା।
ହୁଁ ଆଚ୍ଛା।
ଆଉ ତମେ କଁ ଖାଇଚ?
ମୁଁ ସେଇ ସକାଳେ ବିସ୍କୁଟୁ ଖାଇଥିଲି ତାପରେ ପଖାଳ ଖାଇଲି ପଖାଳ ଆଳୁଦମ ଆଉ ଭେଣ୍ଡି କରିଛି ଆଉ।
ଆଜ୍ଞା ଆଜ୍ଞା। ଆଉ ପାଗ ତମ ଆଡେ କେମିତି ଅଛି?
ଆଜ୍ଞା?
ପାଗ ତମ ଆଡେ କେମିତି ଅଛି ଖରା ହେଇଛି ନା ବର୍ଷା?
ପୁରା ଗୁଳୁ ଗୁଳି ହଉଚି ଖରା ଅଛି।
ଆଜ୍ଞା ଆଜ୍ଞା ଆମ ଆଡେ ବି ସେଇଆ
ଗୁଳୁ ଗୁଳୁ ପ୍ରବଳ ହଉଛି ବର୍ଷା ହେଇକି ଟିକେ ଥଣ୍ଡା ପାଗ ପଡ଼ିଯାଇଥିଲା
ଆଜ୍ଞା।
ଦିଦି ହେଲାଣି ବହୁତ୍ ଜୋର ଗୁଳୁ ଗୁଳି ହଉଛି ଆଉ
ଆଜ୍ଞା। କୁହନ୍ତୁ।
ଛ ଆଉ ଆପଣ ଗୋଟେ କଥା ଆପଣ ତ ପିଲାବେଳେ କି ବହୁତ୍ ଗପ ପଢ଼ିଥିବେ।
ଆଜ୍ଞା।
କଣ କିଛି ଗପସପ ସବୁ ମନେ ଅଛି ନା ନାଇଁ
ହଁ ମନେ ଅଛି।
କଣ ଜାଣିଛନ୍ତି ଟିକେ ଗୋଟେ ଗପ କହୁନାହାନ୍ତି ମାନେ ଭଲରେ ଟିକେ ବୁଝେଇକି କହିବେ।
ଆଜ୍ଞା୍। ଗପର ନାମ ହଉଛି ଛୋଟ କୁ ନମଣ ହୀନ।
ଆଜ୍ଞା।
ଛୋଟକୁ କେବେ ହେଲେ ହୀନ ଭାବିବନି ହେଲା।
ଆଜ୍ଞା।
ଯିଏ ଯେତେ ଛୋଟ ହେଲେ ମଧ୍ୟ ତାକୁ ଜିଭ ଅସହାୟ ମନେ କରିବା ଠିକ୍ ନୁହେଁ ମାନେ ଯିଏ ଯେତେ ଛୋଟ ହେ ତାକୁ ହୀନ କେବେ ହେଲେ ଭାବିବାନି କିମ୍ବା ଅସାୟ ଭାବିବାନି କେବେ ହେଲେ ସେଇଟା ଠିକ୍ ନୁହେଁ। ଛୋଟ ହେଲେ କଣ ହେବ ତା ଠାରୁ ବି କିଛି ଶିଖିବାର ଅଛି। ଯେମିତି ଛୋଟ ସାପର ବହୁତ୍ ବିଷ ସେମତି ଛୋଟ ହଉ ପଛେ କିନ୍ତୁ ତାଠୁ କିଛି ଆମେ ଭଲ ଜିନିଷ ଶି ଶିଖିବାକୁ ପାଇବା ବଟ
ଆମଠୁ ବି କିଏ ଛୋଟ ହେଇଥିଲେ ଆମେ ଯେମିତି ତାଙ୍କଠୁ କିଛି ଶିଖିବାକୁ ମିଳେ ଆମେ ଜାଣିନଥିବୁ କିନ୍ତୁ ସିଏ ଜାଣିଥାନ୍ତି‌।
କାହାର ଆକାରକୁ ନୁହେଁ ବରଂ ତାର ବିଚାର ବୃଦ୍ଧିକୁ ବିବେଚନା କରି ତାକୁ ତଉଳିବା ଦରକାର
ଆଜ୍ଞା।
ଉଁ ଦଶ ବଣର ରାଜା ସିଂଙ୍ଘ
ଆଜ୍ଞା।
ସା ସିଏ ବହୁତ୍ ସାହସୀ ବଳୁଆ ତାକୁ ସିଂହ କୁ ସମସ୍ତେ ମାନନ୍ତି ଜାଣିଥିବ ବଣରେ
ଆଜ୍ଞା ସେ ଯେହେତୁ ରାଜା ତ ସାହସୀ ହବ ନା ସାହସୀ ବଳୁଆ ବୋଲି ତ ତାକୁ ରାଜା
ରାଜା କୁହନ୍ତି। ଭୟ ବି କରନ୍ତି ତାକୁ ବହୁତ୍ ସମସ୍ତେ
ଯେହେତୁ ରାଜା ସମସ୍ତେ ଭୟ କରିବେ ଆଉ
ଆଜ୍ଞା। ଦିନେ କଣ ହେଇଛି ନା ଥରେ ସିଂହ ଗଛ ଛାଇରେ ଆରାମରେ ଶୋଇ ଘୁଙ୍ଗୁଡି ମାରୁଥାଏ।
ଆଜ୍ଞା।
ମୂଷା ଛୁଆଟି ବୁଲୁ ବୁଲୁ ସିଂହ ଉପରକୁ ଚଢ଼ିଗଲା
ଆଜ୍ଞା।
ହୁଁ ତା ତାପରେ ସେ ସିଂହର ପିଠିରେ ନାଚିଲା କୁଦିଲା ହ ତାର ଯେତେ ଯା ମନ ଖୁସିରେ ସିଏ ତାର ଖେଳି ଚାଲିଲା ଆଉ
ଆଜ୍ଞା ସିଏ ବୋଧେ ଭାବିଲା କଣ ଗୋଟେ ଅଛି ଗୋଟେ ଗଦି ଉପରେ କି କଣ ଆଉ
ତା ପରେ ଇଏ ସେ ମୋଟାଟା ଏଇ ଛୋଟିଆଟା ସେ ତାର ଯାହା ଖେଳିଲା। ବୁଲିଲା ଆସିଲା ଉଁ ସିଙ୍ଗର ନିିଦ ଆ ଚ ନା ଭାଙ୍ଗିଗଲା କାରଣ ଜଣଙ୍କ ଉପରେ ଖସ ଖସ ଖେଳିଲେ କୁଦିଲେ ଚାଉଁ କିନା ନିଦ ଭାଙ୍ଗି
ଆଜ୍ଞା ଆଜ୍ଞା ଯେମିତି ଆମେ ଶୋଇଥିଲେ ଆମ କିଏ ଯଦି ଟିକେ ହଲେଇ ଦଉଛି କି କଣ ଆମ ନିଦଟା ଭାଙ୍ଗି ଯାଉଛି।
ଆଜ୍ଞା ଆଜ୍ଞା।
ଆଜ୍ଞା।
ତାର ସେ ରାଗରେ ମାନେ କୁହାଟ ଛାଡିଲା ମାନେ ସି କୁହାଟ ଛାଡି କହିଲା ଆଖି କି କି କି ଏରେ ତୁ ତୋର ଏତେ ସାହସ ମୋ ପିଠିଟାକୁ କଣ ଖେଳ ପଡିଆ ଭାବିଲୁ? ସିଂହ ମାନେ ସେ ଛୁଆଟା ନା ତାକୁ ମାନେ ତ ଇଏ ଭାବି କି କହୁଛି କି କହିଲା କି ତୁୁ ଛୁ ଅ ତୋର ଏତେ ସାହସ? ତୁ ପୁଣି ମୋ ପିଠିରେ ବସିକି ଖେଳ ପଡି଼ଆ ଭାବୁଛୁ।
ମାନେ ସେ ଛୋଟା ବୋଲି ସି ମ ତାକୁ କହିଲା ଯେ କି ତୁ ଏତେ ଛୋଟଟା ହେଇକିନି ମୋ ଉପରେ ବସି ଖେଳଛୁ।
ଆଜ୍ଞା ଆଜ୍ଞା ସିଏ କହିଲା କହିଲା କହିଲା। ସିଂହ ମୂଷାକୁ କହିଲା ଆଜି ତୋର ନିସ୍ତାର ନାହିଁ। ତୁ ତତେ ଆଜି ମୁଁ ଜଳଖିଆ କରିବି।
ଆଜ୍ଞା
ଥରକୁ ମୂଷା ଡରରେ ଛାନିଆ ହୋଇ ପଡିଲା। ତରକୁ ଯେତେ ହେଲେ ସିଏ ଏଡେ ବଡ ଇଏଟା, ଇଏ ଛୋଟିଆ ଟା ଯେମିତି ହେଲେ ଆମକୁ ଗୋଟେ ବଡ ମଣିଷ। ଇଏ କରି ପାଟି କଲା ଆମେ ଡରି ଯାଉନୁ କି?
ଆଜ୍ଞା
ସେ ଛାନଆ ହୋଇ ପ ମୂଷା ଥରକୁ କାନ୍ଦି କାନ୍ଦି ହାତ ଯୋଡି ନେହୁର ମାନେ ନେହ ପା ହେଲା ସିଂହ ପାଖରେ ମୂଷା। କହିଲା ତମେ କେତେ ବଡ଼ ରାଜା। ରାଜା ପରିକା ମୁଁ ତ ଏଡେ଼ ବକଟେ।
ତାପରକୁ ଖାଇଲେ ତମ ପେଟ ପୁରିବନି। ସିଂହ କୁ ମୂଷା କହିଲା। କହିଲା ତମେ ତ ରାଜା ପରିକା ମୁଁ ତ ଏଡିକି ବକଟେ ହେଇକି। ତମେ ମତେ ଖାଇଲେ କଣ ତମ ପେଟ ପୁରିବ?
ହଁ ସେ ତାଙ୍କ ନିଜକୁ ବଞ୍ଚେଇବା ତାକୁ ଯାଇକି ଏମିତି ସବୁ କଥା କହିଲା ମତେ ସିଆଙ୍କୁ ଆଉ।
ଆଜ୍ଞା ଆଜ୍ଞା ମୁଁ ତମର କଳେ ବି କଳେ ବି ହେବିନି। ମତେ ଛାଡି ଦିଅ ଦିନେ ନା ଦିନେ ମୁଁ ତୁମର ଉପକାର କରିବି। ସେ କହିଲେ ତମେ ମତେ ଛାଡିଛ, ମୁଁ ତମକୁ ଦିନ ଦିନ ଉପକାର। କରିବି ଆଉ ଶିଂଙ୍ଗ ଦୟାକରି ମୂଷାକୁ
କ୍ଷମା କରିବା କଥା ଯେହେତୁ
ଆଜ୍ଞା ଆଜ୍ଞା। ତା ତାପରୁ ସିଂହ ମାନେ ଦୟା ଦେଖି ଓ ତାକୁ କହିଲା ମୂଷାକୁ ମୁ ଛାଡିଦେଲା କହିଲା ଥାଉ। ତାର ପୁଣି କିଛି ଦିନ ବିତିଗଲା। ଦିନେ ସିଂହ ବଣରେ ବୁଲୁ ବୁଲୁ ଶିକାରୀ ଫାସରେ ପଡିଗଲା। ମାନେ ସିଏ ପୁଣି ଆଜ୍ଞା ସିଏ ପୁଣି ବଣର ରାଜା ସିଏ ପୁଣି ଶିକାରୀ ଫାସରେ ପଡିଗଲା।
ଆଜ୍ଞା ଆଜ୍ଞା, ସେ ବୋଧେ ଜାଣିପାରିନି ଚାଲରେ ଫସି ଯାଇଛି ଆଉ।
ଆଜ୍ଞା ଆଜ୍ଞା। ଯେତେ ଚେଷ୍ଟା କଲେ ମଧ୍ୟ ମୁକୁଳି ପାରିଲାନି।
ଆଜ୍ଞା।
ତାରକୁ କର୍ଜନ ତର୍ଜନ କଲା ତାରକୁ ସେଇ ବାଟେ ମୁଶ୍ ଷା ସେଇ ବାଟେ ଯାଉଥିଲା। ସିଂହ ଯୋଉ ପଟେ ଶିକାରୀ ଫାଶରେ ପଡିଥିଲା ସେଇପଟେ ମୂଷା ଯାଉଥିଲା।
ସେଇ ମୂଷା ଟା ଯୋଉ ମୂଷାଟା ତା ଉପରେ ନାଚୁଥିଲା ଆଜ୍ଞା।
ତାରକୁ ସିଏ ଫାସରେ ପଡିଥିବା ଦେଖିଲା ସିଂହକୁ। ତାର କୁ କହିଲା ମହାରାଜ ଧୈର୍ଯ୍ୟ ଧର ମୁଁ ତମକୁ ମୁକୁଳାଇ ଦେବି। ଆଉ ତମେ ବ୍ୟସ୍ତ ହୁଅ ନା ମୁଁ ତମକୁ ମୁକୁଳେଇ ଦେବି ଆଉ ମୁଁ ତା ବାଦ୍ ମୁଶ୍ ଷାର ମୁନିଆ ଦାନ୍ତ ନୁହଁ କି।
ଆଜ୍ଞା।
ସିଏ ତା ଦାନ୍ତରେ ଫାସକୁ ମାନେ କାଟି ଦେଇକି ଟିକ ଟିକ କରି ଲା କି ମୁଁ ଆମ ଘର ମାନଙ୍କରେ ମୂଷା ସବୁ ଜିନିଷକୁ ଟିକ୍ ଟିକ୍ କୋଉଠି ଜରି ଥୁଆଲା କଣ ଥୁଆଲା ଉଁ କାମୁଡିିକି ଛିଡେଇ ଦଉନି।
କାଗଜ ପତ୍ର କୁ ସବୁ ଟିକ୍ ଟିକ୍ କରି ଗୁଣ୍ଡ କରିଦଉଛନ୍ତି।
ତାରକୁ ସିଏ କହିଲେ କ ମୋ ମୁନିଆ ଦାନ୍ତ ରେ ମୁଁ ଫାସ ଟାକୁ ଟିକ୍ ଟିକ୍ କରିଦେବି ତାରକୁ ସଙ୍ଗେ ସଙ୍ଗେ ମୂଷା ତା କାମରେ ଲାଗିଗଲା। ତାରକୁ ସିଂହ ମୁକୁଳି ହା ମୁକୁଳି ହାଇ ମାରି ଅଳସ ଛାଡିଲା। ଯେମତି ସିଏ ତା ଫାସ ଟାକୁ ଉଁ ଛିଡେଇକି ଇଏ କରିଦେଲା ତାରୁ ସିଏ ବାହାରକୁ ବାହାରିଲା ତାରକୁ ହାଇ ମାରିଲା ଅଳସ ବି ଭାଙ୍ଗିଲା।
କି ସିଂହ।
ଆଜ୍ଞା।
ଆଜ୍ଞା।
ତାପରକୁ ସିଏ କଣ କଲା ନା ସିଂହ। ଅ ମୂଷାରେ ଅ ପିଠ ମୂଷାକୁ ପିଠିରେ ବସେଇ ବଣ ଯାକ ବୁଲିଲା ମାନେ ସେଇ ମୂଷା ଉଁ ପିଠିରେ ଦିନେ ବସିଥିଲା ବୋଲି ତାକୁ କହିଥିଲା ମୁଁ କଣ ତୋ ଖେଳ ପଡିଆ। ତୋର ବେଶୀ ସାହସ ତୁ ମୋ ପିଠିରେ ବସିବୁ।
ଆଜ୍ଞା ଆଜ୍ଞା।
କିନ୍ତୁ ସେଇ ମୂଷା ଅଵିକା ସିଏ ଫାସରେ ପଡିଥିଲା ବୋଲି ତାକୁ ସାହାଯ୍ୟ କଲା ବୋଲି କ କହିଲା କହିଲା କ ପିଠିରେ ବସିକି ବଣ ଯାକ ତାକୁ ବୁଲେଇଲା।
ମୂଷା ବି ତା କଥା ରଖିଲା ସିଏ ତାକୁ ସେଦିନ କଥା ଦେଇଥିଲା ଯେ ମୁଁ ଆପଣଙ୍କ ଦିନେ ସାହାଯ୍ୟ କରିବି ବୋଲି। ସିଏ ଆଜି ତାକୁ ସାହାଯ୍ୟ କଲା।
ହୁଁ ତାରକୁ ସି ସିଂହ କଣ ମନେ ମନେ ଭାବିଲା। ବଡ ବଡିଏ ବ ବଡିଏ ଠିକ କହିଛନ୍ତି।
ହଁ ବଡ ଲୋକମାନେ ଗ ହେଲେ ଠିକ କହିଛନ୍ତି ସିଏ ମୁଁ ଏଇଆ ଭାବିଲା କି
ଦି ବେଳେ ଭାବିଲା ଯେମିତି ତା ସହିତ କିଛି ଘଟିଲା ଏ ଗୁରା। ସେଇଥିରୁ ସିଏ ତେ ଏତେ ମାନେ ଜାଣିଲା।
ଆଜ୍ଞା।
କଇଲା ଛୋଟ କୁ ନମଣ ହିଁନ ଛୋଟ ପାଖେ ଥାଏ ଅନ ଛୋଟ ପାଖେ ବହୁତ ଗୁଣ ଅଛି।
ଆଜ୍ଞା ଆଜ୍ଞା। ନିହାତି ସେ ଛୋଟ ହେଲେ ବି କଣ ହବ ଏତେ ବଡ ଜୀବକୁ ଯେତେବେଳେ ଜଙ୍ଗଲରେ କେହି ବଞ୍ଚେଇଲେନି ସେଇ ଛୋଟିଆ ମୁ ସା ଟେ ବ
ମୂଷା ଟା ହିଁ ବଞ୍ଚେଇଲା ପୁଣି ସେଇ ମୂଷା ତାକୁ ସାହାଯ୍ୟ ଯେତେବେଳେ ଯେତେବେଳେ ତାକୁ ତା ପିଠିରେ ବସିକି ନାଚୁଥିଲା ଇଏ କରୁଥିଲା ସିଏ ତାକୁ କହିଥିଲା ତୁ ମୁଁ କଣ ଖେଳ ପଡିଆ। ପୁଣି ସେଇ ମୁ
ତୋର ଏତେ ସାହସ ତୁ ମୋ ପିଠିରେ ବସିବୁ।
ବସିବୁ ଏଡିକି ଟିକିଏ ହେଇକି ପୁଣି ସେଇ ଏଡିକି ଟିକେ କିଏ ତାକୁ ପୁଣି ସାହାଯ୍ୟ କଲା ଫାଶରେ ପଡିଥିବାରୁ।
ଆଜ୍ଞା ଆଜ୍ଞା। ମାନେ, ଏଇଥିରୁ ଆମେ ଶିଖୁଛେ ଯେ, କାହାକୁ ବି ଛୋଟ ଭାବିବା କଥା ନୁହେଁ।
କଥା ନୁହେଁ।
ଆଜ୍ଞା। ସମସ୍ତେ ନିଜ ନିଜ ଜାଗାରେ ଠିକ ଅଛନ୍ତି। ବାକି ସମୟ ଆସିିଲେ, ସମସ୍ ସ୍ତେ ନିଜ ନିଜର ତାକତ ଦେଖେଇବେ ଆଉ।
ଆଜ୍ଞା ଆଜ୍ଞା।
ମୂଷା କୁ କିଏ ଭାବିଥିବ କି? ମୂଷା ଗୋଟେ ସିଂହକୁ ବଞ୍ଚେଇବ। ଏତେ ବଡ ସିଂହକୁ ବଞ୍ଚେଇବ ବୋଲି କି ଭାବିଥିବେ କେବେ?
ନାଁ ନା। ସିଏ ବି କଣ ଭାବିଥିବ କି? ଏଡିକି ଟିକେ। ମତେ କେବେ ସାହାଯ୍ୟ କରିବ? ପୁଣି ଶିକାରରୁ ତାକୁ ବଞ୍ଚେଇବ।
ପୁଣି ଯୋଉ ଜାଲ ଭିତରକୁ, କେହି ତାକୁ ବଞ୍ଚେଇ ପାରିବେନି। ଲାଷ୍ଟକୁ ସେଇ ମୂଷା ହିଁ ବଞ୍ଚେଇ
ମୂଷା ବି ତାକୁ ବଞ୍ଚେଇଲା।
ଯାହା ହଉଲ ଆପଣ ଗୋଟେ ଭଲ ଗପ ଟେ କହିଲେ। ଭଲ ଶିଖିବାର ଜିନିଷ ଅଛି।
ଆଜ୍ଞା।
ପିଲାଙ୍କୁ ଏଇ ସବୁ, ପିଲାଙ୍କୁ ଆଜିିକାଲି ଫୋନ ନ ଦେଇ, ଏଇ ସବୁ ଗପ କହିଲେ ଭଲ ହୁଅନ୍ତା। ନା କି?
ଆଜ୍ଞା ଆଜ୍ଞା। ନିହାତି।
ବି ବହୁତ ଜିନିଷ ଶିଖନ୍ତେ।
ଆଜ୍ଞା।
ଆଜ୍ଞା। ଯାହା ହଉ, ଆପଣଙ୍କ ସହିତ କଥା ହେଇ ଭଲ ଲାଗିଲା।
ହଉ, ଆଉ କେତେବେଳେ ଏମତି କରି ମୁଁ ତମକୁ ପଚାରିବି। ମୁଁ ଗୋଟେ ଗପ ଶୁଣିବି ଆଉ।
ଆଜ୍ଞା। ଯେତେବେଳେ ଫ୍ରି ହେବେ, ଟିକେ କଲ୍ କରିବେ ଆଉ।
ଆଜ୍ଞା ଆଜ୍ଞା। ନମସ୍କାର। ନମ ଆଜ୍ଞା ଆଜ୍ଞା। ନମସ୍କାର।
ଆଜ୍ଞା। ନମସ୍କାର।